ହ ହଁ
ତମର ହଁ ବା ମୁଁ ଘରୁ କର ବା ତମେ କଲ କଲ ଆଉ। ମୁଁ ଏ ପୁଅଟାକୁ ଭର୍ତିନ ତ କାଖେଇଣି ଘର ଭିତରେ। ଟାୱାର ରହୁନି ମୁଁ ବାହାରକୁ ନେବି ବୋଲି ତା କାଖେଇଇକି ଆସଥୁନି।
ନା ନା ଏ ଚିକି କଲା ନା। ମୁଁ କଇଲି ଦେଖିବା ମୋର କରେ ହଉଛି କି ନହିଁ ।
ଆଉ କଣ କରୁଛ ।
ଏ କଁ ଖାଇକି ଶୋଇଛି ଆଉ ‌।
ହଁ । ବର୍ଷା ଡାକିଲାଣି ନା ତମ ଆଡେ ।
ହଁ ବର୍ଷା ଡାକୁଚି ।
ହୁଁ ଆମ ଆଡେ ବି ଡାକିଲାଣି ଟିକେ ଟିକେ ଆଉ ‌ ଖରା ତ ଜୋରେ ହେଇଚି । ତମ ଆଡେ ବି ଖରା ହେଇଛି ନା ।
ହଁ ଖରା ହେଇଛି ଖରା ହେଇଛି ବର୍ଷା ବି ଡାକୁଛି ।
ହୁଁ ଖରା ଆମର ବି ସେଇ ବର୍ଷା ଡାକୁଛି ବି ଖରା ବି ହେଇଛି । ହଁ ।
କଁ ଖାଇିଲ ।
ଗରମ ଭାତ କଦଳୀ ଆଳୁ ଭଜା । ଭଜା ଶାଗ ଭଜା ଆଉ ଡାଲମା ଆଉ।
ଉଁ ହୁଁ ।
ଆମ୍ବ ହୁଁ ହୁଁ । ନାଇ ଦେହ ଖରାପ ହେଲା ଦିନଠୁ ମୁଁ ପଖାଳ ଖାଉନି ନା ଏତେ । ସେଇଥିପାଇଁ ଗୋଟେ ଟାଇମ ପଖାଳ ତଥାପି ଖାଇଦିଏ ଗୋଟେ ଟାଇମ ଗରମ ଖାଏ ।
ହୁଁ ହୁଁ ।
ହୁଁ ଆଉ ଦି ଟାଇମ ଯାକ ଆଜି ପଖାଳ ଖାଇମି ଏକାଥରେ ପୁଣି ଆର ପାରିକି ପଳେଇମି ।
ହେଁ ହେଁ ନା ଦେହ ଭଲ ରହୁନଥିବ ଆଉ ।
ହଁ ମୋ ଦେହ ପ୍ରାୟ ଏଇଯୋଉ ଏ ପୁଅ ହେଲା ଦିନଠୁ ପୁରା ଟିକେ ଖରାପ ରହୁଛି ଦେହ । ପୁଅର ଦେହ ଖରାପ ତ ଯା ଆମର ଯେତେ ବେଳେ ହଉଛି ଏକାଥରେ ତିନି ଜଣ । ଙ୍କର ମା ଛୁଆ ତିନି ଜଣଙ୍କର ପୁଅ। ଆଗେ ପୁଅର ଦେହ ଖରାପ ହବ ତାପରେ ମୋର ଦେହ ଖରାପ ହେଲା ପୁଣି ଗୁଗୁଲ ତାର ସେଇ କଟକ ରେ ରହିଥିଲା । ସିଏ ବି ଯାଇଥିଲା ନା ହେଟି ଲିଫଟରେ ତା ବାବା ତାକୁ ଯେତେ ବେଳେ କହନ୍ତି ସେଦିନ ଗୋଟେ ଦିନ ଲିଫଟରେ ଲାଇନ କଟିଗଲା ସେ ସେଇଠି ବାପ ଝିଅ ରହିଲେ ରହିଲେ ଯେମତି ସେଇଠି ଡରିଲା କି କଣ । ସିଏ ତ ଆମେ ସବୁ ଆସିଛୁ କଟକରୁ ଦି ଦିନ ଯାଇନି ପୁଣି ତା ଦେହ ଖରାପ ହେଲା ଯେ ତାକୁ ପୁଣି । ଖାଲି ଘସିି ପୁରା ଅମର ବେହେରା କତିକି ବୋହି ବୋହି ବୋହି ବୋହି ମଣିଷ ।
ହୁଁ ।
ଝାଡିଲା ବେଳକୁ ଚାରି ଜଣ ଲୋକ ଝାଡିଲେ କଇଲେ ସେ ଡରିଛି ସିଆଡୁ ଜମା ଛାଡି କି ଗଲାନି। ପୁଣି କେତେ କଷ୍ଟରେ ଗଲା ।
ହୁଁ କଣ କରିବ ଛୋଟ ଛୁଆ ଆଉ ଛୋଟ ଛୁଆଗୁରା ତ । ହୁଁ ଛୋଟ ଛୁଆଗୁରା ଦେହ ପା ଲାଗି ରହିବ ଆଉ। କଣ କରିବା ।
ହୁଁ ହଁପା । ଆଉ ଏଇନା ଠାକୁରଙ୍କର ଦୟାରୁ ଯା ହଉ କାହା ଦେହ କିଛି ହଉନି ସମସ୍ତଙ୍କ ଦେହ । ଭଲ ଅଛି ଏଇନା ଟିକେ ହୁଁ । ହୁଁ ଆଉ ।
ବର୍ଷା କେତେ ଜୋରେ ଉଠେଇଚି ସିଆଡେ। ହଁ ଆମର ସମସ୍ତେ । ଆମର ସମସ୍ତେ ହଁ ଖାଇ ପି ସାଇଲେଣି ବାପା ବୋଉ । ଆଉ ସବୁ ଖାଇ ପିଇ ସାଇଲେଣି।
ହୁଁ । ଆଉ ।
ମୁଁ କଇଲି ବର୍ଷା କେତେ ଜୋର ରେ ରେ ଡାକୁଚି
ହଁ ଜୋରେ ବା ଡାକୁଛି ଘଡଘଡ କରି କଲାଣି। ଉଠେଇଛି କାଁଇ ଖରା ତ ହେଇ ।
ହୁଁ।
ଖରା ତ ହେଇଛି ଆଉ ଡାକୁଛି ତ ମେଘ ଟା ଗରମ ବି ଜୋର ଲାଗୁଛି ହେଇପାରେ ବର୍ଷା।
ହୁଁ ହେଇପାରେ।
ହଁ। ଆଉ ତମ ବାପା ବୋଉ ଖାଇସ୍
ହଁ ବାପା ବୋଉ ତାଙ୍କର ତ ଖାଇକି ଶୋଇଛନ୍ତି ମୁଁ ବି ଖାଇସାରିଲିଣି।
ହୁଁ। ଆଉ ତମ ଜେଜେମା
ଜେଜେମା ହଁ ଜେଜେମା ବି ଖାଇକି ଶୋଇଲେଣି।
ହୁଁ।
ବର୍ଷା ଡାକିକି କଣ ଲାଭ ଏଇଖିଣା ହେଇଯିବ ପୁଣି ଆଉଟିକେ ବେଳକୁ ଗରମ।
ହୁଁ କଣ କହିଲ?
ବର୍ଷା ଏବେ ହବ ପୁଣି ଗରମ ଲାଗିବ।
ଗରମ ଲାଗୁନି କି ଗରମ ବି ଲାଗୁଛି। ହୁଁ ପ୍ରବଳ ବ ଗରମ ଲାଗିବାକୁ ଲାଇନ ଯୋଉ କଟି ଯାଉଛି।
ଲାଇନ କଟି ଯାଇଛି ତମପଟେ?
ଲାଇନ୍ କଟିନି ବର୍ଷା ରଖିଲାଣି ଏଇନା କଟିବ।
ହୁଁ। ଆମ ଏପଟରେ ଏତେ ଲାଇନ ପ୍ରୋବ୍ଲେମ ନୁହେଁ କଟିବ ଯଦି ଖାଲି ଦଶ ମିନିଟ୍ ପଳେଇ ଆସେ ।ଆଉ ଯୋଉ ବର୍ଷା ଛାଡିବ ତ ଯଦି କୁଆଡେ କିଛି ହେଇଥିବ । ସାଙ୍ଗେ ସାଙ୍ଗେ ଆସିକି ଲାଇନ ମାନ୍ ସଜାଡିଦେବେ। ଏପଟେ
ବର୍ଷା ଉଠେଇଲା ତ ଲାଇନି ଗଲା।
ହୁଁ ଇନଭଟର ତମର ଅଛି ନାଇଁ କି?
ଆଗ କଥା କହୁଛୁ।
ହୁଁ।
ଏ ଏଦା ଅଣା ହାଇଜେନିକ
ହୁଁ।
ଆଉ
ନହେଲେ ଚଳି ହଉନି। ସେ ଗରମ ଏତେ ଜୋରେ ହଉଛି। ହେଲେ ଇନଭେଟର ତ ଏତେ ଗରମ ପୁଣି ଆଉ କେତେ ଦିନ ପରେ କହିବେ ଏସି ନହେଲେ ହବନି।
ହଁ ଆଉ କେତେ ଦିନ ପରେ ପୁଣି ଛୁଆ ହେଇସାରିଲା ପରେ କହିବେ ଏସି।
ହଁ ବା।
ହୁଁ। ବିନା ଏସି ରେ ତ ଛୁଆ ରହୁନାହାନ୍ତି।
ନା।
ହୁଁ। ହଁ ।ଆଉ କଣ କହୁଛ?
ଡ୍ୟୁଟି ଆସୁଛନ୍ତି ଆଠେ।
ଏତେ ଲେଟ୍ ରେ।
ହଁ ସେ ଟିକେ ବାର ଘଣ୍ଟା ଡଉଟି ନା ଲେଟ୍ ଆଉ।
ଓହୋ ହୁଁ। ଆଉ
ଆଜ୍ଞା
କଣ କଇଲ? ହ୍ୟାଲୋ!
ଆଜ୍ଞା।
ହୁଁ, ଆଉ କଣ କହୁଛ?
ଆଉ, ପାଣିପାଗ ଜଳବାୟୁ ତ ଏଇଆଉ କଣ କଇଆ?
ହୁଁ। ଉଁହୁ। ଆଉ, କଣ ତମ ଆଡେ ଧାନ ଫାନ ରୋଇନଥିବେ?
ନା ତଳା ଫଳା ପକ୍କା ହେଇଛି। ଧାନ ରୁଆରୁଇ ହେଇନି। ବର୍ଷା ତ ନାହିଁ କଣ ଧା ତଳା ସିନା ହେଲେ, ଧାନଟା ରୋଇବୁ!
ହଁ, ବର୍ଷା ତ ଏଇ ଯୋଉ ମଝିରେ ଯୋଉ ଦି ତିନି ଦିନ ପୂର୍ବରୁ ଯୋଉ ବର୍ଷାଟା ହେଲା, ଯେ ତଳା ହେଇଯାଇଥାନ୍ତା ସେଇ ବର୍ଷାରେ ପାଣି ହେଇଯାଇଥିଲା ବି ଲୋକଙ୍କର କେତେ ବିଲ? ରୋଇ ଦେଇଥାନ୍ତେ।
ହଁ।
ଆ ଏଇନା ତ ପୁଣି ଶୁଖିଗଲାଣି ବିଲ! ଗୋଟେ ଦିନରେ ଶୁଖିଗଲା। ଏ ବର୍ଷ ତ ସମସ୍ତେ କହୁଛନ୍ତି, କଣ କମ୍ ବର୍ଷା ଅଛି ବୋଲି! କଣ ହବ କେ ଜାଣି?
ଚନ୍ତି, ସବୁ କମ୍ ବର୍ଷା ଅଛି ବୋଲି କଣ?
ହୁଁ, ସମସ୍ତେ କହୁଚନି, ଏ ବର୍ଷ କମ୍ ବର୍ଷା ଅଛି ବୋଲି? ଦେଖିଆ କଣ ହଉଛି ଚାଷ, ଆଉ କଣ କରିବୁ? ଉ ହୁ, ଆଉ ଏଇନା ତ ରଥଯାତ୍ରା ରଥ୍ ରଥଯାତ୍ରା ଏଇନା କେ! ତମେ ପୁରୀ ଯାଇଛ ନା?
ପୁରୀ ଯାଇଛି ଆଗରୁ, ଏଇ ବାହାଘର
ନା, ସେ ଆଗରୁହୁ
ହଁ, ହଁ ଆଗରୁ ଯାଇଛି।
ଥତ୍ରା ରେ କେବେ ଯାଇଚି?
ନା ରଥଯାତ୍ରାରେ ମୁଁ ଯାଇନି। ରଥଯାତ୍ରରେ ମୁଁ କେବେ ବି ଯାଇନି। ମତେ କାହିଁ ରଥଯାତ୍ରାରେ ଯିବୁ, ଠାକୁର ତ ଦର୍ଶନ କରିପାରିବିନି ଏତେ ଭିଡ
ହଁ, ବହୁତ ଭିଡ଼ ଭଗବାନ! ଜୀବନ ପଳଉଛି। କେତେ ଲୋକ ଦେଖୁନ ମରି ଯାଉଛନ୍ତି?
ହଁବା, ଠାକୁର ତ ମୁଁ ଦର୍ଶନ କରିପାରିବୁନି। କାଇଁ ଖାଲଟା ରେ ଯିବି? ମୁଁ, ସେ ଆଗରୁ ମୁଁ ନାଇଁ-ଇଁ ଖାଲି ବେଳେ ଯାଇଛି। ରଥଯାତ୍ରା ବେଳେ ଯାଇନି, କି ବାହୁଡାକୁ ବି ଯାଇନି?
ହୁଁ, ଆମେ ସେମତି ମୁଁ ସେ ଖାଲିବେଳେ ଯାଇଥିଲି। କେତେ ବର୍ଷ ହେଲାଆଉ ମୁଁ ଲଗଉଥିଲି ନି ବାହାଘର ଆସିକି ହେଇଗଲାଣି ସାତ ଆଠ ବର୍ଷ, ଟିକେ କୋଉଦିନ ଟିକେ ପୁରୀ ମଣିଷ ଟିକେ ଯାଇ
ନା, ନା ମୁଁ ଯାଇଥିଲି, ଏଇ ମ୍ୟାରେଜ ଥି ଥିଲା-ଆ-ଆ-ଆ ମ୍ୟାରେଜ ପୂର୍ବରୁ-ରୁ ଜଷ୍ଟ-ଅ ଚାରି ମାସ ପୂର୍ବରୁ ମୁଁ ଯାଇଥିନି।
ହଁ।
ହୁଁ। ମ୍ୟାରେଜ ଯଉ ହେଇଥିଲା, ଚାରି ପାଞ୍ଚ ମାସ ମୁଁ ଯାଇଥିନି।
ହଁ ହୁ, ହୁ। ଆଉ କହନ୍ତି, ପୁଅର ମୁଁ ଯୋ ପୁଅର ମାନସିକ ସେଇଥିପାଇଁ, ମୁଁ କହିଲି କେ ଏତେ ବେଳେ ଟିକେ ପୁରୀ ଯାଇପାରଲେନି, ମାନସିକ କରିନି ମୁଁ ଯଦି-ଇ ପୁଅଟେ ହବ ଯିମି ପୁରୀ ମୋ ପୁଅର ଚୁଟି ପକେଇକି ଆସିମି। ପୁଅ ଟା ଟିଏ ବଡ ହେଇଗନେ, ବର୍ଷକ ଭଳିଆ ହେଇଗନେ, ତାକୁ ନେଇକି ଯିମି ପୁରୀ। ଚୁଟି ଲଗେଇକି ଆସମି ଆଉ। ହଁ, ହଁ, ମୁଁ ଯାଇଥିଲି ସେ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟରେ ଯାଇଥିନି। ଆଉ ଯାଇନୁ। ଆମ ସେ କଲେଜ ରେ ସାର୍ ନେଇକି ଯାଇଥିଲେ।
ହୁଁ।
ଆଉ କଣ କହୁଛ?
କାଶ ହଉଛି ନା ଅଣ ପୁଅ କୁ?
ହଁ ତାକୁ କାଶ ଟିକେ ହଉଛି ଥଣ୍ଡା ଟିକେ ହେଇଗଲାଣି ତ ଟିକେ ଟିକେ
ତାର ପାଗ ବି ଆମର ଚେଞ୍ଜ ହଉଛି ନା ତାପରେ ଆମର। ହଉ।
ନା ତା ଦେହ ବହୁତ ଖରାପ ହଉଥିଲା ନା ଜନ୍ମ ଯେତେବେଳେ ହେଲା ସେ। ସବୁବେଳେ ମୁଁ ତ ଖାଲି ଅମର ବେହେରା ଅମର ବେହେରା ସବୁବେଳେ ନେଇଯେ ପେଟ ସବୁବେଳେ ଫମ୍ପେଇଲା ଭଳିଆ ହବ ଖାଲି ଡରମାଡ଼େ ଛୋଟ ଛୁଆ ନା। କଣ ଜାଣିବୁ ସେ ଗାଡି ଛୋଟିଆରେ ହେଇଥିଲା ତା ଶୀତ ଦିନରେ ବି ହେଇଥିଲା ଆଉ। କଣ ହେଲା ତା ପେଟ ଖାଲି ହେଲା ଯେ ତା ଥରେ ରାତି ଅଧରେ ନେଇକି ଗଲୁ ଗୌତମ ସାହୁ ଯାଜପୁର ଗୌତମ ସାହୁ ପାଖକୁ ସେ ତାପରେ ପୁଣି ନେଇକି ଗଲି ଯେମିତି ଅଶୋକପ୍ରିୟ ଦର୍ଶିନୀ କତିକି ସେଇଠୁ।
ଅଶବ ପ୍ରିୟ ଦର୍ଶ ଡକ୍ଟର ସବୁ କହୁଛନ୍ତି ଭଲ।
ହଁ ସେଇଠୁ ଯେମିତି ମେଡିସିନ ଖାଇଲା ସେଇଥରଠୁ ତା ଦେହ ଆଉ ଖରାପ ତା ଦେହ ଆଉ ଏତେ ଖରାପ ନାହିଁ ଏବେ ଭଲ ଅଛି। କେତେବେଳେ ଟିକେ ଥଣ୍ଡା ଫଣ୍ଡା ହଉଛି ଆଉ ତା ପୁଣି କମି ଯାଉଛି ତ ଆମ ଚିକିତ୍ସା କରିଦେଲେ କମି ଯାଉଛି ନହେଲେ ଯାହା ତାର ପେଟ। ତୋ ପ୍ରୋବ୍ଲେମ ସବୁବେଳେ ପାଇଁ ରହିଲା ପେଟଟା ଖାଲି ଫୁଲେଇକି ରହିଲା। ସବୁବେଳେ ପାଇଁ। ଆଉ ବୋଉ ଡର ଲାଗିଲା କେତେବେଳେ କଣ ହବ ଛୋଟ ଛୁଆ କିଛି ଜାଣିପାରିବୁନିଁ ନା ସେଥିପାଇଁ ତାକୁ ଅସବ ବ୍ଯବସ୍ ଚିଙ୍କା ଖେ ଦେଖୁେ।
ହୁଁ ପ୍ରାୟ ମୁଁ ସମସ୍ତଙ୍କର ଦେଖିଛି।
ହଁ ସେ ଡକ୍ଟର ଟା ବହୁତ ଭଲ ଡକ୍ଟର ଅସୁବିଧାସିନ। ହଁ।
କିଛି କହି ନାହାନ୍ତି।
ହାତଟା ବି ତ କଥାବାର୍ତ୍ତା ରେ ବି ଅଧା ଲୋକଙ୍କର ଛୁଆ। ରୋଗ ଭଲ ହେଇଯିବ ଏତେ ଭଲ କଥାବାର୍ତ୍ତା ତ ଏତେ ସ୍ନେହ ସ୍ନେହରେ କଥାବାର୍ତ୍ତା କରିବ ଯେ ଗୋଟେ ଗୋଟେ ଡକ୍ଟର ସେଠି କାଉଁକାଉଁ ଟାଉଁ ଟାଉଁ ହେବେ ସେ କିଛି କହିବନି ମୋ ପୁଅ ପଟକୁ ଦେଖିଦେଲା। ହେଲା ବାବାରେରେ ପେଟକୁ କେଡେ ବଡ ଫୁଲେଇକି ବସିଛୁ। ଟୋଟାଲ ମାଡ ଖାଉନୁ ତୁ ଏମିତି କହିକି ପକେଇଦେଲା ତା ଗୋଡ କ ଗୋଡ ଯୋଡି ଦେଇକି ଦି ଜଙ୍ଘକୁ ଜଙ୍ଘ ତାପରେ ଥୋଇ ଦେଇ ଖାଲି ଥାପୁଡେଇଲା। ହେଲେ ଏମିତି ତାକୁ ଦେଲି। ମେଡିସିନ୍‌ ବି ଆଉ ଦରକାର ନାହିଁ ତା ପେଟ କମିଯିବ। ପେଟ ପ୍ରବଲମ୍ମ ସତୁ ସତୁ ମୁଁ ସେଇୟଆ କନି କମିଗଲା।
ନାଇଁ ମୁଁ ପ୍ରାୟ ଦେଖୁଛି ଅଶୋକସାର୍‌ କହୁଛନ୍ତି ସମସ୍ତେ ଭଲ ବୋଲି। ହଁ।
ଆଉ ଏଇ ଘଷିପୁରରେ ଯୋଉ ଅମରସର ବି ଦେଖୁଛନ୍ତି ସି ବି ଭଲ। କିନ୍ତୁ ଯୋଉ ଅର୍ଶ୍ଵ ପ୍ରଦର୍ଶନୀ ଭଳି ନୁହେଁ ସିଏ।
ହୁଁ ହୁଁ।
ଆଉ ଇଏ ଆଉ ଗୋଟେ ଅଛି ପାଗଳଡାକ୍ତର କେଶୀ ଡାକ୍ତର।
ହୁଁ ଏଇ କଣ କେଶୀ ନାୟକ ନା କଣ ତାଙ୍କ ନା?
ହଁ କେଶୀ ଦାସ୍।
କେଶୀ ଦାସ୍।
ଚଲି ହୁଁ ହୁଁ। ଏମିତି ଆଉ।
ଆରେ ଠାକୁର ବି କଣ ହୁଁ। ଠାକୁର ଯେ ଅଣାସଣାରେ ଅଛନ୍ତି ସେଏଁ ହବ ଦେହ ପ୍ରାୟ ଶୁଣା ଟିକେ ହବ ସମସ୍ତଙ୍କର ପ୍ରାୟ।
ହଁ। ଏଇ ରଜ ପର୍ବ ବି ବହୁ ଭାବ।
ହୁଁ।
ପ୍ରାୟ ଲୋକଙ୍କର ରଜ ପର୍ବ ଦେହ ଜ୍ୱର। ଝାଡ଼ା ବାନ୍ତି ଦୁନିଆ ଜିନିଷ ହେବ
ହଁ ହଁ
ଆଉ
ଆଉ ଘରେ ସବୁ କଣ କରୁଛନ୍ତି
ଆଉ କଣ ସବୁ ଶୋଇଲେଣି ଖାଇକି ଆମେ ଆମର ମା ପୁଅ ଅଛି ଏଠି ଯା ବୁଲୁଛୁ ଫାଙ୍କା ହେଠି ତାର ସୋଲ୍ଲନେଟ୍‌ ୱ। ରକ୍ ତମ ଟେ ପ୍ରୋବ୍ଲେ ନା କ ସେଇଥିପାଇଁ ଏପଟକୁ ପଳେଇ ଆସିଛୁ ଆମେ ମା ପୁଅ ଯେ ତିନି ଜଣ ଯାକ
ହୁଁ ତାର ଖରା ବେଳ ଟାରେ ସମସ୍ତେ ଶୋଇବେ
ହଁ ଉଁହୁଁ।